ହ୍ୟାଲୋ। ହଲ କଣ କରୁଛ?
ହଁ ଖାଇ ପିଇକି ରେଷ୍ଟ୍ଟନଉଚି ଏଇକା ଆଉ।
ଓ ହୋ କହ। ହଁ ହଁ କଣ ଖାଇଲେ?
ଏ ଇ ଭାତ ଆଉ ଟିକେ ଶାଗ ଭଜା। କୋଶଳା ଶାଗ ଭଜା ଆଉ ଟିକେ ସଜନା ଶାଗ ବାଡିରେ ହେଇଥିଲା। ସେଇ ବାଡିରୁ ଆଣିକି ସଜନା ଶାଗ ଖାଇଲି।
ଓହୋ।
ଆ୍ଛା ମୁଁ ଗୋଟା ବିଷୟରେ ତମ ସାଙ୍ଗେ ଟିକେ ଆଲୋଚନା କରିବାକୁ ଚାହୁଥିଲି।
କଣ?
ଏଇ
ହଁ କହୁ ନାହାନ୍ତି? କୁହନ୍ତୁ କୁହନ୍ତୁ।
ଏଇ ଯଉ ରାଜା ଦଶରଥ
ହଁ
ରାଜା ଦଶରଥ ଥିଲେ ଅଯୋଧ୍ୟାର ରାଜା
ହଁ
ତାଙ୍କର କୌଣସି ସନ୍ତାନ ନଥିଲେ।
ଆଉ ତାଙ୍କର ବା ତାଙ୍କର ପାରା ଚାରିଟା ପୁଅ?
ନାଇଁ ତାଙ୍କର ଚାରିଟା ପୁଅ ଯେ ତାଙ୍କର ପୁତ୍ର ସନ୍ତାନ ନଥିଲେ।
ଆଉ?
ଦଶରଥ ରାଜା ଯୋଉ ଦେଖିଲେ ତାଙ୍କର ପୁତ୍ର ସନ୍ତାନ ନାହିଁ। ତେଣୁ ଗୋଟେ ଯଜ୍ଞ ର ଆୟୋଜନ କଲେ। ସେଇ ଯଜ୍ଞରୁୁ ଯେଉ ଚରୁଟା ବାହାରିଲା
ମୁଁ ସେ
ଚରୁକୁ କୌଶଲ୍ୟାଙ୍କୁ ଦେଲେ। ଆଉ କୈକେୟୀକି ଦେଲେ।
ଓହୋ।
ତାଙ୍କର ଆଉ ଜଣେ ରାଣୀ ରହିଗଲା ଯିଏ କିି ସୁମିତ୍ରା। ତାଙ୍କୁ ଦେଇ ନଥିଲେ। ତେଣୁ କୌଶଲ୍ୟା କିଛି ଚରୁ ଦେଲେ କାହାକୁ ମାନେ ସୁମି ତାତ୍କୁ କୈକେୟୀ ମଧ୍ୟ କିଛି ଚରୁ ଦେଲେ। ସେଇ ଚରୁ ଖାଇବା ଦ୍ୱାରା
ହୁଁ।
ଯୋଉ ପୁତ୍ର ସନ୍ତାନ ଆସିଲେ ରା କୌଶଲ୍ୟାଙ୍କର ଅ ରାମ ରାମ ପୁତ୍ର ଜନ୍ମ ହେଲେ। ଆ କୈକେୟୀଙ୍କର ଭରତ ସୁମିତ୍ରାଙ୍କର ଶତ୍ରୁଘ୍ନ ଆଉ
ଅ ହଁ।
ଏମାନେ ତାଙ୍କ ପୁତ୍ର
ଓହୋ।
ତେଣୁ ତାଙ୍କର ସେଇ ପୁତ୍ର ଯେତେବେଳେ କାଳ କ୍ରମେ ବଡ ହେଲେ
ହଁ।
ବଡ ହେବା ପରେ ସିଏ କଣ କଲେ ନାଁ ଆ କ ଉଁ ବିଦ୍ୟା ଶିକ୍ଷା କରୁଥେଲେ। ବିଦ୍ୟା ଶିକ୍ଷା କରିସାରିବା ପରେ ଆଜ୍ଞା।
କୋଉ ଋଷି ପାଖକୁ ଯାଇଥିଲେ? କୋଉ ଋଷି କତିକି ଯାଇଥିଲେ?
ସିଏ ବିଶ୍ଵାମିତ୍ରଙ୍କ ପାଖେରେ ଶିଖୁଥେଲେ।
ଅଁ ହଁ।
ସିଏ ସେଇ ବିଶ୍ଵାମିତ୍ରଙ୍କ ପାଖରେ ଶିକୁଥିଲେ। ସିଏ ଯେତେବେଳେ ଗୋଟେ ଏଇ ବି ବିଶ୍ଵାମିତ୍ରଙ୍କର ଅନୁଗାମୀ ଯେତକ ଥିଲେ ସବୁ ଋଷି ମହର୍ଷି ସବୁ। ଯଜ୍ଞ କରନ୍ତି ଯଜ୍ଞ କରିବା ମଧ୍ୟରେ ଏ ଇଏ କଣ ହୁଏ ନା ଯଜ୍ଞ ଭାଙ୍ଗିବା ପାଇଁ ଯଜ୍ଞ ଭାଙ୍ଗିବା ବେଳେ ଏଇ ଯୋଉ ଅସୁରମାନେ ତାଙ୍କ ଯଜ୍ଞଙ୍କୁ ଭଗ୍ନ କରିଦିଅ ଯଜ୍ଞ କୁଣ୍ଡକୁ ଭଗ୍ନ କରନ୍ତି।
ଓହୋ।
ବିଶ୍ଵାମିତ୍ର ଭାବିଲେ ଯେ ମୁଁ ଏଠି ଆମର ଉପାୟ କିଛି ନାହିଁ। ସିଏ ଲା ଶେଷକୁୁ କଣ କଲେ ନା ଦ- ରାଗ ଜା ଦଶରଥଙ୍କ କତିିକି ଗଲେ।
ସିଏ ଜାଣିଥିଲେ?
ଜାଣିଥିଲେ ଯେ, ଦଶରଥ ରାଜାଙ୍କର ଯୋଉ ରାମଚନ୍ଦ୍ର ଲକ୍ଷ୍ମଣ ଦୁଇ ପୁ ତ୍ର ଅଛନ୍ତି, ସେମାନେ ମହା ଯୁଦ୍ ଉଁ, ବୀର। ସେମାନେ ଯେହେତୁ ବୀର। ସେ ତାଙ୍କ ପାକୁ ଗଲେ ତାଙ୍କଠୁ ଦଶରଥ ରାଜାଙ୍କୁ କଇଲେ କଇଲେ ରାଜା। ତୁମର ଏଇ ଦୁଇ ପୁତ୍ରକୁ ମୋ ସାଙ୍ଗରେ ଛାଡ଼। ଦଶରଥ ରାଜା କହିଲେ କାହିଁକି? ନାଇଁ ଏ ଯେ ଆମର ଯଜ୍ଞ ଯୋଉ କୁଣ୍ଡ ଯଜ୍ଞ ହୁଏ। ସେଠି ଅସୁରମାନେ ଆମ ଯଜ୍ଞ କୁଣ୍ଡକୁ ଭଗ୍ନ କରୁଛନ୍ତି।
ଓ ହୋ।
କୁ ନେଇକି ବିଶ୍ଵାମିତ୍ର ଅ, ଯିବା ପାଇଁ ପ୍ରସ୍ତୁତ ହେଲେ। ଇଏ ଯୋଉଠୁ ଏମାନଙ୍କ ଅ ସୁରଙ୍କ କଥା ଶୁଣିଲେ ଦଶରଥ ରାଜା। ଯେହେ ତୁ ବଡ଼ ପୁଅ। ସିଏ କେବେ ହେଲେ ଅସୁରଙ୍କ ପାଖକୁ ଛାଡିବେ। ଛାଡ଼ିବାକୁ ଟିକେ କୁଣ୍ଠାବୋଧ କଲେ। ତେଣୁ ସିଏ କଣ କଲେ। କପଟରେ ଭରତ ଶତ୍ରୁଘନକୁ ବିଶ୍ଵାମିତ୍ରଙ୍କ
ତୁ ସମର୍
ପଣ କଲେ। ବିଶ୍ଵାମି ତ୍ର ଜାଣି ପାରିଲେନି, ଯେ ରାମ କିଏ ଭରତ କିଏ? ସିଏ ସେଇଠୁ ତାଙ୍କ ସାଙ୍ଗରେ ନେଇକି ଗଲେ। ବାଟରେ ତାଙ୍କୁ ପରୀକ୍ଷା କଲେ। ସିଏ କହିଲେ କହିଲେ ପ୍ରଭୁ ରାମଚନ୍ଦ୍ର।
ଏଠି ଆମେ ଯୋଉ ଜାଗାକୁ ଯିବା। ସେ ଜାଗାରେ ପହଞ୍ଚିବାକୁ ହେଲେ ନିକଟତର ଜାଗା ଗୋଟେ ଅଛି, ଗୁଟେ ଦୂର ଜାଗା ଅଛି। ନିକଟତର ଜାଗାକୁ ଗଲେ ଏଠି ତାଡ଼କୀ ରାକ୍ଷସ ବାଟରେ ପଡ଼ିବ। ଆଉ ଗୋଟେ ବାଟ ଗଲେ ବାଟ ବହୁତ ବାଟ ପଡିବ। କିନ୍ତୁ ବାଟ ନିରାପଦ। ଭରତ ଶତ୍ରୁଘନ କହିଲେ ନାଇଁ ଆମେ ବାଟ ବହୁତୁ ହଉ ପଛେ କିନ୍ତୁ ସେଇପଟରେ ଆମେ ଯିବା। ଦୂର ବାଟ ହଉ ପଛେ ସେଇପଟରେ ଯିବା। ବିଶ୍ୱାମିତ୍ରଙ୍କ ମନରେ ସ ନ୍ଦେହ କ୍ଲିଅର୍ ହେଇଗଲେ ଯେ ଏମାନେ ପ୍ର କୁତ ବୀର ନୁହଁନ୍ତି। ଇଏ ପ୍ରକୃତ ରାମ ଲକ୍ଷ୍ମଣ ନୁହଁନ୍ତି। ତେଣୁ ଦେଖିଲେ କହିଲେ ନା ଦଶରଥ ରାଜା ମୋତେ ଠକିଛି।
ହଁ।
ସିଏ ଫୁଣି ଦଶରଥ ରାଜାଙ୍କ କତିକି ଫୁଣି ଫେରିକି ଆସିଲେ।
ଓହ।
ଫେରିକି ଆସିବା ଭିତରେ ଦେଖିଲେ ଦଶର ଥ ରାଜାଙ୍କୁ କହିଲେ ରାଜା ତୁମେ ମୋ ସହିତ କପଟ କରିଚ। ମୁଁ ତୁମକୁ ରାମ ଲକ୍ଷ୍ମଣଙ୍କୁ ମାଗିଥିଲି ତୁମେ ମତେ ଭରତ ଶତ୍ରୁଘ୍ନଙ୍କୁ ଦେଇଚ।
ଓହୋ।
ତମକୁ ଅଭିଶାପ ଦେବି ତମେ ଭସ୍ମ ହେଇଯିବ।
ଓହୋ।
ଦଶରଥ ରାଜା କାକୁତି ମିନତି ହୋଇ କହିଲେ ଋଷ୍ ଷି ବର ମୁଁ ତୁମ ପାଖରେ କେ ଭୁଲ କରିଚି। ସେଥିପାଇଁ ମତେ କ୍ଷମା କର।
ହଁ ଓ।
ନିଅ ରାମ ଲକ୍ଷ୍ମଣଙ୍କୁ ନବା ନେଲେ।
ହୁଁ।
ଯୋଉ କମ୍ ତାଙ୍କୁ ସେଇଠୁ ପରୀକ୍ଷା କଲେ ସିଏ କ କହିଲେ କହିଲେ ଗୁରୁଦେବ ଯୋଉ ବାଟେ କମ ବାଟ ରାକ୍ଷସ ପଡ଼ନ୍ତୁ ଆମେ ସେଇପଟରେ ଯିବା। ବିଶ୍ଵାମିତ୍ର ସିଓର ହେଇଗଲେ ଯେ ଇଏ ପ୍ରକୃତ ରାମଚନ୍ଦ୍ର।
ହୁଁ।
ଯୋଉ ସମୟରେ କି ଗଲେ ପ୍ରଥମେ ସେଠି ତାଡ଼କିି ଅସୁର ରହୁଥିଲା।
ଅହଁ।
ତାଡକୀ ଅସୁର ରହୁଥିଲା ତାର ପୁଅ ମଧ୍ୟ ଦିଇଟା ତାଙ୍କ ପାଖରେ ରହୁଥିଲେ।
ଓହଁ।
ସେଇ ପୁଅ ଦିଇଟା ହୋଉଚନ୍ତି ଜଣେ ହୋଉଚି ସୁବାହୁ। ଆଉ ଜଣେ ହୋଉଚି ମାରିଚ। ଏମାନେ ଆସି ପ୍ରଥମେ ଯୁଦ୍ଧ କରିବା ପାଇଁ ରାମଚନ୍ଦ୍ରଙ୍କ ସହ ଅଗ୍ରସର ହେଲେ। ସେଇଠୁ ରାମଚନ୍ଦ୍ର ଆଉ ସୁବାହୁ ମାରିଚଙ୍କ ମଧ୍ୟରେ ଯୁଦ୍ଧ୍ୟ ହେଲା। ରାମଚନ୍ଦ୍ର ସୁବାହକୁ ବଧ କରିଦେଲେ। ମାରିଚକୁ କେତେ ଶହସ୍ର ଯୋଜନାରେ ଫୋପାଡି ଦେଲେ ମାରି ନାହାନ୍ତି। ତାଙ୍କୁ ମାରି ନାହାନ୍ତି ସିଏ ଜୀବିତ ରହିଲେ କିନ୍ତୁ କିଛି ଦୂରକୁ ଫୋପାଡ଼ି ଦେଲେ।
ଓହୋ।
ତାଡକୀକୁ ନିଧନ କଲେ ତାଡକୀକୁ ମାରି ସାରି ସେଇଠୁ ଆଗକୁ ଯିବା ପାଇଁ ଅଗ୍ରସର ହେଲେ। ଆଗକୁ ଯିବା ବାଟରେ ମାନେ ବୁଲିବାକୁ ଯାଉଛନ୍ତି ପା। ବୁଲିବାକୁ ଗଲେ ସେଇଠୁ ବାଟରେ ତାଡକୀକି ବଧ କରିକି ଯୋଉ ବାଟରେ ଗଲେ
ହଁ ହଁ।
ସେ ବାଟରେ ଗୋଟିଏ ଶିଳା ପଡିଥିଲା।
ହଁ ହଁ।
ଉଁ ବିଶ୍ଵାମିତ୍ର କହିଲେ ପ୍ରଭୁ ରାମଚନ୍ଦ୍ର ଆଉ ଏଇ ଶିଳାକୁ ପଦ ସ୍ପର୍ଶ କର ରାମଚନ୍ଦ୍ର କହିଲେ ଗୁରୁଦେବ ଇଏ କଣ କୋଉ ଶିଳା ଯେ କି ମୁଁ ପାଦ ସ୍ପର୍ଶ କରିବି? ନା ଇଏ ହୋଉଛି ଗୌତମଙ୍କର ପତ୍ନୀ ସିଏ ଏଠି ପାଷାଣ ହେଇକି ପଢିଛନ୍ତି। ନା କାହିଁକି ପାଷାଣ ହେଇଛନ୍ତି? ନା ଯେହେତୁ ଗୌତମ ନଥିଲେ। ଗୌତମ ତାଙ୍କର ବାହାହାରକୁ ଯାଇଥିଲେ। ସେଇ ସମୟରେ ଏଁ ସେଇ ସମୟରେ ତାଙ୍କ ସ୍ତ୍ରୀ ଅନୈତିକ କାମ କରିଥିଲେ। ତେଣୁ ସିଏ ପରେ ଯେତେବେଳେ ଜାଣିଲେ ଇଏ ତାଙ୍କୁ ଅଭିଶାପ ଦେଲେ
ଓହୋ।
ଯେ ତୁ ପାଷାଣ ହେଇଯା। ପାଷାଣ ହେଇଯିବା ପରେ ସିଏ ସେଇଠୁ ଅହଲ୍ୟା କହିଥିଲା। ଯେ ମତେ ପାଷାଣ କରିଦେଲେ। ମୁଁ ମୁକ୍ତି ପାଇବି କେବେ? ନା ଏଇପଟେ ରାମଚନ୍ଦ୍ର ଯେତେବେଳେ ମିଥିଳାକୁ ଯିବେ ସେଇ ସମୟରେ ତୁ ପଦ ବାଜିଲେ ତୁ ମୁକ୍ତି ହେବୁ।
ଓହୋ।
ଯାହା ହୋଉ। ତୁମ ସାଙ୍ଗରେ କିଛି ବାର୍ତ୍ତାଳାପ କରିକି ଆଜି ବହୁତ ଭଲ ଲାଗିଲା ପୁଣି ଆଗାମୀ ଦିନରେ ଭେଟ ହେଲେ କଥା ହେବା।